ହାଲୋ।
ହାଲୋ।
ନମସ୍କାର୍ ମ୍ୟାଡ଼ମ୍।
ଜୟ ଜଗନ୍ନାଥ। ହାଲୋ। ହଁ। ନମସ୍କାର ନାଥ୍, କଣ କରଛ
ଜୟ ଜଗନ୍ନାଥ।
କଣ କରୁଛନ୍ତି ଆପଣ? ହୋଟେଲ୍ ରେ ଖାଉ
ଏଇ ଖାଉଥିଲି ଏବେ ଜଷ୍ଟ ସରିଲା। ଆଜ୍ଞା।
ଓହୋ ଜବ୍ ହବ୍ କରିଛନ୍ତି ସାର୍।
ନାଇଁ ଜବ୍ କରିନି, ଏଇ ବ୍ଲକ୍ ରେ ଗୋଟେ କାମ ଥିଲା, ଆସିଥିଲି। ଏଇ ଫେରିଲା ବେଳେ ଖାଇକି ଜଷ୍ଟ ଏଇ ବାହାରକୁ ଆସିଲି। ଆପଣ କଣ କରୁଚନ୍ତି?
ମୁଁ ଏଇ ଜଷ୍ଟ ଖାଇକି ଝିଅକୁ ଶୋଇ ପକେଇକି ତ ବସିଛି ଆଉ। ବର୍ଷା ହଉଚି ଆପ୍
କଣ ଖାଇଲେ ବର୍ଷା ହଉଚି?
ହଁ ଇଆଡ଼େ ବି ସେମ୍ ବର୍ଷା, ହୁଁ, ଇଆଡ଼େ ବି ସେଇଆ ସେମ୍।
ହୁଁ ଦୁଇ ତିନି ଦିନ ହବ କଣ୍ଟିନ୍ୟୁ ବର୍ଷା ଚାଲଚି।
ହଁ ମୁଁ ଖାଇଲି ଭା ତ ସନ୍ତୁଳା, ପୋଟଳ ଝୁଡ଼ୁଙ୍ଗ ଭଜା, କଲରା ଚିପ୍ସ, ଆମ୍ବ ଝିଅର ଡାଲମା
ଏ ସନ୍ତୁଳା
ସନ୍ତୁଳା ଇଆଡେ ଢେଙ୍କାନାଳ ଆଡେ ଆମ ଆଡେ ତ ପିଆଜ ରସୁଣ ଅଦା ଏମ୍ତି ଛେଚା ହୁଏ।
ହୁଁ।
ଇଆଡେ ଖାଲି ରସୁଣ ଛେଚା ହେଇକି ହୁଏ। ସେଟା କୁହନ୍ତି ଇଆଡେ କଣ ପାଣି ସନ୍ତୁଳା। ଢେଙ୍କାନାଳ ଭୁପନ, ଢେଙ୍କାନାଳ ଭୁପନ ଆଡେ ଭୁବନ ଆଡେ
ମୁସ ହୋ ହୋ କରିକି କଲେ ସିନା ଭଲ ଲାଗିବ।
ଭୁବନ ଆଡେ ଖାଆନ୍ତି। ଆମ ଯାଜ୍ ପୁରୁ ଟାଉନ୍ ଆଡେ ଏମିତି ନାଇଁ। ତ ମୁଁ ଡାଲ୍‌ମା କରିକି ଖାଇଦେଲି, ମୁଁ ଖାଇଲିିନି ସନ୍ତୁଳା।
ଆପଣଙ୍କ ଯାଜପୁର ଟାଉନ୍ ରେ ଗୋଟେ ନୂଆ ମନ୍ଦିର ଅଛି, ସେକେଣ୍ଡେ ପୁରୀ କହୁଛନ୍ତି, ଜଗନ୍ନାଥ ମନ୍ଦିର ଜାଣିଥିବେ?
ଏବେ ଏବେ ବୋଧେ ହେଇଚି ସେଟା, ସେକେଣ୍ଡ ପୁରୀ।
ହଁ ଜାନିଛନା?
କହୁଥିଲେ ଶୁଣିଥିନି ଆଉ ମୁଁ ଆଉ ଦେଖିନି ଆଉ ତ ଯୋଉ ମୁଁ ତ ବହୁତ ବାଟ ବାହା ହେଇ ପଇଲିି ପୁରା ଢେଙ୍କାନାଳ ଭୁବନ ଜାଣିଥିବେ ଆପଣ?
ହଁ ଢେଙ୍କାନାଳ ଭୁବନ ଏଇ ରିସେଣ୍ଟ ଗୋଟେ ଇ କାଲି ଯାଇଥିଲି ବାହାଘର ସାଙ୍ଗର।
ଆପଣଙ୍କ ଘର କୋଉଠି କି?
ଆମ ଘର କେଉଁଝର। ଆନନ୍ଦପୁର ଜାଣିଥିବେ?
ହୁଁ ହଁ ହଁ ହଁ କେଉଁଝର ଘଟଗାଁ ଆଡେ ତ?
ଘଟଗାଁ ତାରିଣୀ ମନ୍ଦିର ତାରିଣୀ ମନ୍ଦିର ଏଇଠୁୁ ଦଶ କିଲୋମିଟର ଆମ ଘର ଆସ କେବେ ତାରିଣୀ ମନ୍ଦିର ବୁଲିବ ବଢ଼ିଆ ଲାଗିବ।
ହଁ ମୁଁ ଯାଇଥିନି ଝିଅର
ସନ୍ଧ୍ୟାବଳେ ଆସନ୍ତୁ ସନ୍ଧ୍ୟାବଳେ କେତବଳେ ଆସନ୍ତୁ ଦେଖିବେ ବଢ଼ିଆ ଲାଗିବ ସନ୍ଧ୍ୟାବଳେ ଯୋଉ ଆଳତି ଟାଇମ ଟା ବୁ- ବୁଲିବେ ବଢ଼ିଆ ଲାଗିବ।
ଓହୋ! ଆପଣଙ୍କ ଘର ଟା ସେ ପାଖରେ।
ସେହି ପାଖେରେ ତାରିଣୀ ମନ୍ଦିରରୁ ଦଶ୍ କିଲୋମିଟର ଆଉ।
ଉଁହୁଁ ଯାଉଥିବେ ସବୁବେଳେ ଆଉ ସନ୍ଧ୍ୟାବେଳିଆ ଯାଉଥିବେ ସାଏଦ।
ସନ୍ଧ୍ୟାବଳେ ହଁ ସନ୍ଧ୍ୟାବଳେ ବଢ଼ିଆ ଲାଗେ ନା ଆଳତି ବାଜୁଥିବ ବାଜା ବଜଉଥିବେ କେଡ଼େ ସୁନ୍ଦର ଲାଗିବ।
ହୁଁ ଆଉ ଆଉ ସେଠି କି ମନ୍ଦିର ସେଠି ପାଖରେ ସବୁ ଅଛି।
ତାରିଣୀ ମନ୍ଦିର ଅଛି ସେଠି ଆମର କେଉଁଝରରେ ଅଛି ଆମର ଏ ଯୋଉ ଇଏ ଭୀମ୍କୁଣ୍ଡ୍ ଅଛି।
ହଁ ହଁ।
ଗୁଣ୍ଡିଚା ଘା ବୋଲି ଗୋଟେ ଇଏ ଅଛି ଡ୍ୟାମ୍ ଟେ ଅଛି, ଦାନ୍ତୁଆଣି ମା ଠାକୁରଙ୍କ ମନ୍ଦିର ଅଛି।
ଓହୋ ସିଆଡିକି ବୋଧେ ପିକନିକ୍ ସ୍ପଟ୍ ଅଛି।
ହଁ ପିକ୍ନିକ୍ ସ୍ପଟ୍ ବହୁତ୍ ଅଛି କେଉଁଝରରେ।
ମାନେ ପାହାଡ-ପାହାଡ ମୁଁ ସେଇଟା ଯାଇଥିଲି।
ହଁ ପାହାଡ଼ ବହୁତ୍ ପାହାଡ଼ ଗଛ ଯୁଆଡେ ଯିବେ ସବୁବେଳେ ବହୁତ୍ ଗଛ।
ସେପଟ ଏରିଆରେ ବି ଟ୍ରକ ମାନେ ଚାରିଚକିଆ ଗୁଡା ବହୁତ୍ ଚାଲେ।
ଏ ଏପଟରେ ଆମର ମାଇନିଂ ଗୁଡ଼ା ନା ସବୁ। ଏପଟରେ ଆସିବେ ଲାଇନ୍ ହେଇକି ସବୁଗୁଡ଼ାକ ଟ୍ରକ୍ ଛିଡ଼ା ହେଇଥିବ ସବୁବେଳେ।
ହଁ-ହଁ ସେପଟ୍ ଲାଇନ୍ ଯାଏ ଝିଅବେଳେ ଯାଇଚି ଦି ଥର ଘଟଗାଁ ବାଲା
ଏପଟରେ ମାଇନିଂ ଗୁଡ଼ା ନା ସବୁ ଏପଟରେ, ଏପଟରେ ଶୁଆକାଠି ମାଇନିଂ ରହିଲା। କେଉଁଝରରୁ ଆମର ରହିଲା ଏଠି ଉଁ ଯୋଉ ଏ ପଟ୍ଟନାୟକ ମାଇନିଂ ରହିଲା।
ହଁ। ଆଉ ଯାଜପୁର ଟାଉନ୍ କଣ କେମିତି ଆସନ୍ତି ବିରଜା କ୍ଷେତ୍ର ଦେଖିଚନ୍ତି କାମ ଥିବ ଆସ୍
ହଁ ଦେଖିଛି ବିରଜା ମନ୍ଦିର ଯାଇଚି।
ଯାଆନ୍ତି କେବେ କେମିତି ଯାଆନ୍ତି ନାଁ ନାଁ କାମ ଥାଏ ଯାଉଥିବେ ଆଉ।
ଆଉ ନାଇଁ ଥରେ ଯାଇଥିଲି ଯେ ବୁଲିବା ପାଇଁ ଯାଇଥିଲି ବିରଜା ମନ୍ଦିର। କିନ୍ତୁ ଏବେ ଯୋଉ ହେଇଚି ଯୋଉ ଜଗନ୍ନାଥ ତ ମନ୍ଦିର ବଢ଼ିଆ ହେଇଚି ଯୋ ପୁରା ସେକେଣ୍ଡ ପୁରୀ କହିବ ତ ପୁରା ସେଇଭଳିଆ ହେଇଚି।
ମୁଁ ଆଉ ଉଁ ଆଉ ଯାଇନି ଆଉ ଛୁଆ ଛୋଟ ବହୁତ ବା ବି ହେଇଯାଉଚି।
ସବୁ ସେଇ ଜଗନ୍ନାଥଙ୍କ କୃପାରୁ ଯୋଉଠି ଯାହା ଚାହିଁବେ ସେଇଆ ହବ ଆଉ।
ହଁ ଯାହା ଭାଗ୍ୟରେ ଯାହା ଥିବ ଆଉ, ଆଉ ପୁରୀ ଏବେ କଣ ଯାଇଚନ୍ତି?
ପୁରୀ ମୁଁ ମାସରେ ଦି ତିନି ଥର ଚାରିଥର ଯାଏ।
ହଁ ବଢିଆ ଜଗନ୍ନାଥ ଆପଣଙ୍କୁ ଡୋରି ପୁରା ଲଗେଇଛନ୍ତି ଆଉ।
ମାସରେ ତିନିଥର ଚାରିଥର ଆମେ ପୁରୀ ଯାଉ।
ଭଲ ତାଙ୍କରି ପାଇଁ ତ ସବୁ ଲୀଳା।
କରିଥିବି ଦେଖିବେ ଫେସବୁକ୍ ରେ ସବୁବେଳେ ପୁରୀ ପ୍ରାୟ ଟାଇମ୍ ପୁରୀରେ।
ଓହ। ଭଲ ପୁରୀ ସିଆଡେ ଯୋଉ କୋଣାର୍କ ସିଆଡେ ସବୁ ଦେଖୁଥିବେ ଆଉ।
ହଁ ପୁଣି ପୁରୀ ହଁ ଧଉଳିଟା ତ ଆମର ଏଠି ରହିଲା ଭୁବନେଶ୍ୱରରେ।
ମାନେ ଏଯୋଉ ଆଉ ଗୋଟେ କଣ ତ ଅଛି ବୁଦ୍ଧ
ବୁଦ୍ଧ ବୁଦ୍ଧ ହଉଛି ତ ଏଠି ଆମର ବିହାରରେ ଆ ସେଠି ବି ଯାଇଛି।
ହଁ ହଁ ହଁ ହଁ ହଁ ସେଇଟା।
ହୁଁ ଦି ହାତେ ଯବ ବୁଦ୍ଧ।
ଆସିଲା ବେଳକୁ ସବୁ ପଡ଼ିବ ପୁରୀ ଏତେବେଳେ ରିଟନ୍ କରିବେ।
ନାଁ ନାଁ ଯୋଉ ଆମର ବୃଦ୍ଧ ହଉଛନ୍ତି ଏଠି କଉଠି କହିଲ ବିହାରରେ।
ଆଉଗୁଟେ ପୁରୀ ରିଟନ୍ କଲାବେଳେ କଣ ହେଟା? ଓ ସେଟା ପରେ ତ ହଁ ବାଟ ମଙ୍ଗଳା ଆଉ କଣ ସେଠି ଗୋଟେ ପଡେତ ଧଉଳି ସାଏଦ ନାଁ କଣ ହେଟାଗୁଟେ।
ଧଉଳି ତ ଭୁବନେଶ୍ୱର ରେ।
ଆଉ ଗୋଟେ ସେଠି ଫଟ ଫଟ ଆମେ ସବୁ ଉଠେଇଲୁ ଉଠେଇକି ଆସିଲୁ ଉପରେ ସବୁ ଛାତଭଳିଆ ଏମିତି ହେଇଛି। ଏ ସବୁ ବୁଲିଲୁ କଣ ସେଟା ମୁଁ ମନେ ହିଁ ପଡ଼ୁନି।
ସେଟା ଭୁବନେଶ୍ୱରରେ ସେଇ ପୁରୀର ଫେରିଲା ବେଳେ।
ହଁ ହଁ ସେଇ କଥା କହୁଛି ଆ ସେଇଟା ହେଇଥିବ
ହେ ବୁଦ୍ଧ ହଉଛନ୍ତି ଆମର ଏଠି ବିହାର ସେଠି ଯାଇଥିଲୁ ବାରା ବାରାନାସୀ ଯାଇଥିଲୁ ଅଯୋଧ୍ୟା ଯାଇଥିଲିନୁ ରାମ ମନ୍ଦିର ବୁଲିଲୁ ପ
ଅଯୋଧ୍ୟା ବି ଯାଇଚନ୍ତି?
ହୁଁ ଅଯୋଧ୍ୟା ତିନି ଥର ଗଲିଣି।
ହଁ ଆଉ ଆପଣ ତ ସବୁଆଡେ ବୁଲିଛନ୍ତି ଆଉ। ସିଆଡେ ଯୋଉ ଦିଲ୍ଲୀ ଫିଲିଆଡେ?
ଦିଲ୍ଲୀ ଯାଇଛୁ ହଁ ଦିଲ୍ଲୀ ଯାଇଛୁ ଆର ମାସ ଯିମୁ କେରଳ ଯିମୁ ଅଗଷ୍ଟରେ।
ମାନେ କଣ ଏମିତି କୋଉ ଜବ ମାନେ କଣ ଟୁର୍ ପଡୁଛି ନାଁ ନାଁ ଏମତି ସାଙ୍ଗମାନେ ସବୁ ବୁଲିବାକୁ କଣ ଯାଉଛ?
ସାଙ୍ଗମାନଙ୍କ ସାଙ୍ଗରେ ବି ଯାଉ ସବୁ ବର୍ଷ ଯାହେଲେ ଗୋଟେ ବାହାରକୁ ଯାଉ।
ମୁଁ କିନ୍ତୁ ଦିଲ୍ଲୀ ଯାଇଛି ମୁଁ ମୋ ଭଉଣୀ ଭିଣେଇ ଥିଲେ। ଦିଲ୍ଲୀ ପଞ୍ଜାବ ଯାଇଛି।
ପଞ୍ଜାବ ଯାଇନୁ ଏଥର ଏଇ ଯିମୁଁ ନେପାଳ ଯିମୁଁ ଆମେ ଏଇ ଅଗଷ୍ଟରେ ନେପାଳ ଯିବୁ।
ଲୋଟେସ୍ ଟେମ୍ପୁଲ୍ ହେରିକା ସବୁ ଯାଇଛନ୍ତି ଆପଣ ମାନେ ଏଠି ଆମର ଇଣ୍ଡିଆ ଗେଟେ।
ହଁ ଇଣ୍ଡିଆ ଗେଟ୍ ଯାଇଛୁ ସେଠି ଯଉ ଆମର ଉଁ ଆର୍ମି ଆମର ଇଏ କରନ୍ତି ଯୋଉ ପ୍ୟାରଟ ଟାଇପ୍ ର ହୁଏନି?
ହୁଁ ହୁଁ।
ଆମ ଇଏ ତାଙ୍କର ଇଏ ବଢିଆ ଲାଗେନା ସିଏ।
ଏ ସବୁ ସବୁଆଡେ ତାନେ ଯାଇଛନ୍ତି।
ହାଁ।
ଆଉ ତାଜ୍ ମହଲ ଯଉଏଠି?
ତାଜମହଲ ଯାାଇଛି ଫଟୋ ବି ହି ହି ରଖିଛି ପାଖରେ ବି ଅଛି ଫଟ
ଓହୋ। ବଢିଆ ମାନେ ଦିଲ୍ଲୀରେ ବହୁତ୍ ଅଛି ବି ଜାଗା ବୁଲିବାକୁ ବହୁତ୍ ଅଛି। ଆହୁରି ବି ଆମେ ବୁଲି ପାଇଲୁ ଆମେ ଆହୁରି ବୁଲି ପାଇଲୁନି କେ ଜାଗା ହଁ ଲୋଟସ୍ ଟେମ୍ପଲ୍ ଆଉ ଗୋଟେ ଅଛି କଣତ ହେଟା ସେ ପାଖାପାଖି ଗୋଟେ ଟେମ୍ପଲ୍।
ବହୁତ୍ ଶସ୍ତା ଜିନିଷ ବି ସେଠି ମିଳେ।
ସେଠି ଗୋଟେ ଅଛି ସେଟା ଯୋଉ ଅଛି ମ ହେଟି ଗୋଟେ ଏରିଆ ପୁରା ସେଠି ବିକ୍ରି ହୁଏ ସବୁ। ବହୁତ୍ ଶସ୍ତାରେ ବିକ୍ରି ହୁଏ। କି ମାର୍କେଟ ଗୋଟେ କୁହନ୍ତି ହଁ ହଁ ସେଇଠି ଆମେ ଯାଉ। ସେଇଠି ସବୁବେଳେ ଯାଉ ମାନେ କମ୍ ରେ ମିଳେ।
ଛଅ ମାସ ଖଣ୍ଡେ ମୁଁ ରହିଲି ଦିଲ୍ଲୀରେ ଏ ସେଟି।
ଏଠି କଲିକତା ଯାଇଥଥିଲୁ କଲିକତାର ତ ସବୁ ଡ୍ରେସ୍ ଗୁଡ଼ା ପୁରା ଶସ୍ତା କହିବ।
ଓହୋ କଲିକତା ତ ଡ୍ରେସ ଶାଢୀ ଏ ଏଇଗୁଡା ସବୁ ଶସ୍ତା ସେଇ ସିଆଡ ସବୁ ଆସେନି କି ସବୁ
ହଁ ସବୁ ଜିନିଷ ଗୁଡ଼ା ସେଠୁ ଅଛି ନା କଲିକତାରୁ ସେ ଭାରି ଶସ୍ତା ଅଛି ସେ ବ୍ରାଣ୍ଡର ଜିନିଷ ଗୁଡ଼ା ବି ବହୁତ ଶସ୍ତା
ସବୁ ସେଠି ଶସ୍ତା ସେଆଡ ସବୁ ଜିନିଷ ଆସେ
ଆଉ ଆପଣ କଣ କରନ୍ତି କଣ
ମୁଁ ହାଉସ ୱାଇଫ୍ ଆଉ
ଆଚ୍ଛା ହଜବାନ କଣ କରନ୍ତି
ହଜବେଣ୍ଡ ତ ଭୁବନେଶ୍ୱରରେ ଅଛନ୍ତି ଆମ ଯେଉଁ ବିଲ୍ଡର ବିଲ୍ଡର ସେ କାମରେ ଅଛନ୍ତି ତାପରେ ଏଇ ଚାଷଟା ବିତି ବିଲ ଫିଲ ଅଛି ତ ମୂଲିଆ ପକେଇକି ଲୋକ ପକେଇକି କରନ୍ତି ଆଉ
ହଁ ବର୍ଷା ଦିନ ସେଆଟା ନା ବର୍ଷା ନହେଲେ କେ
ବର୍ଷା ବର୍ଷା ହଉଛି ଧାନ ଗୁଣା ହେଇଛି କଣ ହବ ଧାନ ଟାଇମ ରେ ଆସନ୍ତି ପୁଣିିକି ପଳାନ୍ତି ଆଉ
ଆମର କଣ କି ବର୍ଷା ଯଦି ନହେବ କେନାଲ ପାଣି ଯେଉଁ ଆସିନି କେନାଲରେ
ଆଜ୍ଞା
ହୁଁ ସେ ପାଣି ନ ଆସିଲା ଆମର ଚାଷ ପୁରା
ଇଆଡେ ବି କେନାଲ ଅଛି ଇଆଡେ କେନାଲ ଅଛି କିନ୍ତୁ ଆମ ଆମ ଗାଁ ଆଡେ ଯା ଯାଜପୁର ଟାଉନ୍ ଆଡେ ହିଆଡେ ଏ କେନଲ କେନାଲ ସେଆଡ଼େ ଏତେ ଇଏ ନାହିଁ। ସିଆଡେ ଆମର ସବୁ ନଈ ନଦୀ ସବୁ ଜାଣି ନାହାନ୍ତି।
ହଁ ହଁ ନଦୀ ଜଣିଛି।
ଏ ସିଆଡେ ସବୁ ବୈତରଣୀ ଆମର ହେଡା ହଉଛି ବୈତରଣୀ।
ହଁ ତାର ଶାଖା କିଛି ଥିବ ସେଥିରେ ଆପଣଙ୍କ
ହଁ ସେଇ ଶାଖା ଟା ହଁ। ଇଏ ଆମର ସେଇପଟେ ନଦୀ ବଢିଥିଲେ ସଇଲା ବିଲରେ ପସିଯିବ ସଇଲା ଆଉ।
ଆପଣଙ୍କର ଘରେ କିଏ ପୁଅ ଝିଅ।
ମୋର ଝିଅଟେ ସାଢ଼େ ତିନି ବର୍ଷ।
ଓ ହୁ
ଆଉ ଶାଶୁ, ଶଶୁର, ହଜବେଣ୍ଡ ହଁ ଝିଅ ଖାଇକି ଶୋଇ ଶୋଇଛି ଆଉ ଶୋଇ ପକେଇଲି। ଆଉ ଆମ ଦେଢ଼ଶୁର ଦି ଜଣ ଅଛନ୍ତି ସେ ଭୁବନେଶ୍ୱରରେ। ର ଯା ସିଏ ସବୁ ସେଇ ଲାଇନ ରେ ଅଛନ୍ତି। ସେ ବିଲଡର ଲାଇନ ଜଣେ ବିଲଡର ଲାଇନ ଦି ଜଣ ବିଲଡର ଲାଇନ ଆଉ ଆଉ ଜଣେ କଲର୍ କରନ୍ତି ଘର କଲର୍
ହୁଁ ହୁଁ ଘର କଲଟ
ସେି ଆମ ବଡ ଦେଶରେ ଅଛନ୍ତିଷ ରଜକୁ ସବୁ ଆସିଥିଲେ ଆଉ ନଣଦା ଗୋଟେ ନଣଦା ନଣଦା ଏଇ ତାଙ୍କ ପୁଅ ଗାଁକୁ ସବୁ ଆସିଥିଲି।
କଣ ବୁଲିଲେ କଣ ଦେଖିଲେ କଣ?
ବୁଲିଲେ ରଜ ତ ଗାଁରେ ତ ସବୁ ରଜ ମହୋତ୍ସବ ଏବେ ସବୁ କରୁନାହାନ୍ତି ଆଗରୁ ଆମ ସେମିତି ନଥିଲା। ଟେଣ୍ଟ ଫେଣ୍ଟ ମାରିକି ଦୋଳି ଫୋଳି ତିନି ଦିନ ପୁରା ଭୋଜି ଭାତ ହେଲା। ଆମେ ଲାଷ୍ଟ ରଜ ସବୁ ଯାଇଥିଲୁ। ତିନି ଯା ଯାଙ୍କ ଦୋଳି ଫୋଳି ଖେଳିଲୁ ଛୁଆ ଗଲେ ଦୋଳି ଖେଳିଲେ ପଟା ଦୋଳି। ବହୁତ ରକମ ଦୋଳି ଅଛି ଆପଣଙ୍କ ଆଡେ ରଜ ଫଜ
ରଜ ବଢିଆ ହୁଏ ରଜ ରଜ ଆମର ବଢ଼ିଆ ହୁଏ ଆମ ଗାଁରେ ବି ହେଇଥିଲା ରଜ ତିନି ଦିନିଆଙ୍କ। ପୁରା ବହୁତ ଲୋକ ବାହାରୁ ଆସିଥିଲେ ବୁଲିବା ପାଇଁ। ବିଭିନ୍ନ ହଁ ବିଭିନ୍ନ ପ୍ରକାରର ଦୋଳି ପଡିଥିଲା। ତାପରେ ଆମର ଏଇ ଯଉ ଇଏ ହବନି ରଥ। ରଥଯାତ୍ରା ଯଉ ହବ
ହଁ ହଁ ହଉ ହଉ ମୁ ରଖୁଛି ଆଉ ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଖୁସି ଲାଗିଲା ଧନ୍ୟବାଦ।
ମ୍ୟାଡ଼ାମ୍ ଆପଣଙ୍କ ସହିତ କଥାଇଦିବ